ହାଲୋ। ହାଲୋ।
ଅ ହଁ ହଁ। କଁ କରୁଚ? ହଁ।
ଏଇ ବସଚି ଆଉ।
ଆଉ କଁ ଖାଇଥିଲ କଣ?
ଏ ଏବେ କିଛି ଖାଇନି ଡେରିରେ ଭାତ ଖାଇଥିଲି ତ ଆଉ ଭୋକ ଲାଗୁନି। ତେନ୍ ମାନେ କଁ କଇଲୁ ଛାତିଟା ପୋଡ଼ିଲା ଭଳିଆ ଲାଗୁଚି ଆଉ ଖାଇନି ଏବେ କିଛି। ଡେରିରେ ଭାତ ଖାଇଥିଲି। ତୁ କଁ ଖାଇଛୁ?
ମୁଁ ଏବେ ଚାହା ଆଉ ଟୋଷ୍ଟ ଖାଇଚି।
ବଢିଊଆ ଏନର୍ଜି ଯୋଗେଇବ ଆଉ ବଡ଼ି ପୁରା ଆକ୍ଟିଭ କରିକି ରଖିବ।
ହଁ।
ନିଦା ଖାଦ୍ୟ ଖାଇଦଲେ ଖାଲି ନିଦ ମାଡ଼ିବ, ନାଁ?
ହଁ କଲେଜ୍ ଖୋଲିଗଲାଣି।
କେତେଟାରୁ କେତେଟା ଅବିକା ହଉଚି?
ଇ ଦଶଟାରୁ ଚାରଟା ନଅଟାରୁ ଚାରଟା।
ନଅଟାରୁ ଚାରିଟା ଏବେ ଯାଉଚୁ ଏ ଖରାପ ପାଇଁ ଅବିକା ଛୁଟି ନାଇଁ?
ନାଁ କିଛି ଛୁଟି ଫୁଟି ନାହିଁ।
ଓହୋ ନଅଟା ମାନେ ତ ତତେ ଆଗୁରୁ ବାହାରଥୁବୁ?
ହଁ ସାଢ଼େ ନଅଟାରେ କ୍ଲାସ୍ ହଉଚି ନଅଟାରେ ଆ ମୁଁ ଯାଉଚି।
ଓହୋ ତୁ କଣ ପାଖ ସାଇକେଲ୍ ରେ ଯାଉଚୁ ନାଁ ଗାଡ଼ି ଫାଡି଼ରେ ଯାଉଚୁ?
ସାଇକଲ ରେ ଯାଉଚି।
ଓହୋ ପାଖ କେତେ କିଲୋମିଟର୍ ଲୋ?
ଏ ପାଖରେ ବିଡା ସେ ଛକ ପର୍ଯ୍ୟନ୍ତ ହବ।
ଓ ଏତିକି ବାଟ ଏତିକି ବାଟ ତ ଦଶ ମିନିଟ ଲାଗୁଥିବ ଆଉ ନା ଟିଫିନ ନଉ
ହଁ ହଁ ହଁ ଉ ଟିଫିନ ନେଇକି ଯିବାକୁ ପଡୁଚି ଆଉ।
ହଁ ଆଉ ଖରାବେଳୁ କଣ ଖାଇବୁ ପୁଣି ସେଠି ମାନେ କିଛି ଅଛି ଖାଦ୍ୟ ନା ନାହିଁ?
ନା ହେଟି ଖାଦ୍ୟ ନାଇଁ।
କିଛି ନାଇଁ ଏ ଯୋଉ ତମର ଯୋଉ ଚଟପଟି ଖାଦ୍ୟ ପ୍ରିୟ ସବୁ ଛୁଆ ମାନଙ୍କର।
ନା ନା ସେଉଡା କି ଛି ମିଳୁନି କାରଣ ନା ଛୁଆଙ୍କୁ ଯୋଉ ଦେହ ଖରାପ ହଉ ସେଥିପାଇଁ ଦଉନାହାନ୍ତି କିଛି।
ଭଲ କମାଇ କହିଲ ବର୍ଷା ଦିନ ଯୋଉ ଗୁଚୁପ୍ ଫୁଚୁପ୍ ଯୋଉ ମିଳେ ପାଣି ଉଡା ବର୍ଷା ଦିନ ବାହାରେ। ହଁ ବାହାର ପାଣି ନ ପିଇଲେ ଭଲ ନା। ସିଏ ଆଉ କଣ ତମକୁ ଆକୁୁଆଡ ପାଣି ଦେବେ କି।
ଆଁ ଆକୁଆଗାଡ ଲାଗିଚି ନା ଆମର ସବୁଠି।
ନାଇଁ ନାଇଁ ଏ ଗୁପଚୁପ ପାଣି କଥା ମୁଁ କହୁଛି ଯେ ଧର ଗୁଚୁପ ବିକ୍ରି କରେ ସେ କଣ ଆଉ ଆକୁୁଆଡ ପାଣି ଦେବେ ତମକୁ ଆକୁଆଡ ପାଣି ରେ ଖଟା ପାଣି କରିକି। ବାକି ରହିଲା କଥା କଁ କହିଲୁ ବର୍ଷା ଦିନ ସବୁଆଡେ ମାଛି ସେ ବି କେତେ ଆଳୁ ଫାଳୁକୁ ଘୋଡେଇକି ରଖିବେ କହିଲୁ। ସେ ବିକ୍ରି କରିବେନା, ହଁ। କେତେ ଘୋଡେଇକି ରଖିଏ ତୁ ବି ବାହାରେ ଖାଇବୁନୁ ମାମା ଯାହା ଦବ ଖାଇବୁ ନହେଲେ ବିସ୍କୁଟ ଫିସ୍କୁଟ ନେଇଯାଇଥିବୁ। ଖାଇଦବୁ ଖରାଳୁ।
ହଁ ମୁ ସେୟାକୁ ଖାଇକି ହିଁ ରହୁଛି।
ହଁ ସେଆକୁ ଖାଇକି ରହିଯିବୁ କାହିଁକି ନା ବର୍ଷା ଦିନେ ପ୍ରାୟ ପେଟ ଖରାପ ହବାର ବହୁତ ଚାନ୍ସ ଥାଏ ନାଇଁ କି।
ହଁ ସେଇଉଡା ବା ଖାଇଲେ।
ଆଉ ମାମା ବାବା ସମସ୍ତଙ୍କ ଦେହ ଭଲ ଅଛି ତ? ଆଉ ଝିଅ।
ଝିଅ ପାଠ ପଢ଼ୁଛି।
ନାଇଁ ତା ଦେହ ଭଲ ଅଛି?
ହଁ ଦେହ ଭଲ ଅଛି। ତାର ସକାଳ ଛଅଟା ରୁ ଛଅଟା ରୁ ସେଇ ଦଶଟା ଏଗାରଟା ଯାଏଁ ଆଉ।
ଓହୋ, ଟିଉସନ୍ ପୁଣି ତାର?
ତାର ଟିଉସନ ସେ ଯାଉଛି ଚା ତିନିଟା ଏଳୁ। ଆସିକି ପୁଣି ନାଚ କ୍ଲାସ ଯାଉଛି।
ହଁ ସେ ତ ଭଲ ନାଚୁଛି ଆମ ଝିଅଟା ଯାଉ ଭଲ।
ଉଁ ନାଚ କ୍ଲାସ ଯିବ ପୁଣି ଆସିଲେ ତୁ ସବୁ ଧାଡି ତାର।
ହଁ ଶିଖୁ ଏବେ ନ ଶିଖିଲେ ଆଉ କେବେ ଶିଖ ତୁ ବି ପାଠ ପଢା ସଇଲେ ତୁ ବି ପାଠ ପଢା ସଇଲେ ଯୋଉ ଜୋଉଥିରେ ହେଲେ ଗୋଟେ ସେଟପ ହେଇଯିବୁ, ଜେମତୀ କି ତୁ ଇନ୍କମ୍ କରି ପାରିବୁ, ସିଲେଇ ଫିଲେଇ ମା ସିକିଚୁ?
ନା ନା ଶିଖିଆକୁ ଯିବାକୁ ବା ଯା ମାନେ ଦୂର ହେଇଯାଉଛି ତ। ଯିବା ଆସିବା କରିବା ଟା।
ନାଇ ମୁୁ ସିଲେଇ ଟା ଶିଖିଗଲେ ଭଲ ଲୋ ଝୀଅ ନା।
ହଁ ଭଲ ଇନକମ ତା ଦେହରେ।
ହଁ ତୁ ନିଜେ ନିଜେ ଦି ଚାରିଟା କାମରେ ପୁରା ମାନେ ରେଡି ହେଇକି ଥା। ଯେମିତି କିି ତୁ ମାସକୁ ବେଶୀ ନହଉ କୋଡିଏ ତିରିଶ ହଜାର ରୋଜଗାର କରିପାରିବୁ। ଘରେ ବସିକି। ମାନେ କୋଡିଏ ହଜାର ଟଙ୍କା ଯେମିତି ରୋଜଗାର କରିବୁ ସେ ଅନୁସାରେ ନିଜକୁ ତିଆରି କର।
ହଁ।
ବେଶୀ ନହଉ ତ ନିଜ ଖର୍ଚ୍ଚ ତ ହେଇଯିବ ନା? ଏବେ ଏବେ ଜାଣିଛୁ ତ ସବୁ ଜିନିଷ ବହୁତ ରେଟ ବହୁତ ଖର୍ଚ୍ଚ। କିବା ଅନଲାଇନରେ ଯୋଉ ସବୁ ବିଭିନ୍ନ ପ୍ରକାର କାମ ଅଛି। ତାକୁ ବି ସବୁ ସିଖି।
ହ ଅନଲାଇନ୍ କାମ ଗୁଡା କଣ?
ରୋଷେଇ ବି ବେଳେ ବେଳେ କରି ଦଉଛୁ ନା କରିପାରୁନୁ?
ନା।
କରିପପାରୁନୁ ପରିବା କାଟି ଶିଖିଚୁ ନା ନାହିଁ।
ନା।
ପରିବା ବି କାଟି ଶିଖିନ ଶିକି ଯିବୁ ନା? ଯେମିତି ଛୁଟି ଦିନ ମାନେକା ମାମା ଯାହା କରିବ ମାମାଙ୍କୁ ପଚାରିବୁ? ମାମାଲୋ କଣ ରୋଷେଇ କରିବୁ କଣ କାଟିବୁ? ଯଦି ନ ଆଇଲା
ଉତମ ଆସିବ।
ଖାଲି ଫାଷ୍ଟଫୁଡ ଶିଖିଲେ କଣ ହବ ହେରା ପା ଦେହ ଖରାପ ଜିନିଷ। ଫାଷ୍ଟଫୁଡ ସିକି ସେ ବର୍ଷା ପାଗିଆ ଟିକେ ପାଟିରେ ପକେଇଦେ। ଆଉ ଯେମିତି କଣ? ଧର ଡାଲମା ସନ୍ତୁଳା ଏଗୁଡା ବି ଜାଣିଥିବ ନା ଆଉ ଏରା ଶରୀର ପାଇଁ ସୁସ୍ଥ ଖାଦ୍ୟ ନା ଆଉ ତମ ପାଟିକି ସିନା ରୁଚୁନି। ପରିବା କାଟି ଶିଖ କେମିତି କେମିତି ଡାଲମା ପାଇଁ କେମିତି କଟା ହବ? ତୁଳା ପାଇଁ ଦି ପ୍ରକାର କଟା ହବ ଲମ୍ବା ଲମ୍ବା କଟା ହବ। କି ମାମାକୁ ପଚାରିବୁ ମାମା ଯେମିତି କହିବ ସେମିତି କରିବୁ।
ହୁଁ।
ପୋଟଳ ତରକାରୀ ପାଇଁ ପୋଟଳଟା କେମତି କଟା ହବ ଦି ତିନି ପ୍ରକାର କାଟି ହବ ନା? ପୁରା ସାଇଜ୍ କରି କାଟି ହବ ଦେଢ ହେଇ କାଟି ହବ କି ଏମତି ପେଟରୁ ଏମତି ସିଧା
ଦି ଫାଳ ଦି ଫାଳ କରିହବ।
ହଁ କୁରୁମା ପାଇଁ କେମତି କଟା ହବ ପୋଟଳ କୁରୁମା ପାଇଁ? ତା ମୁଣ୍ଡିଗୁରା ଟିକେ ଟିକେ ଏକାତି କାଟିକି। ଉପରୁ ଟିକେ ଏପଟ ଟିକେ କାଟିକି ତାକୁ ଛାଣି ଦେଲେ ତା ଭିତରେ ମାନେ ଯେତେବେଳେ କଷା କଷିବ ମସଲା ସବୁ ପଶିବ। ଯିବା। ନାଇଁ କି ଧର ତୁ ଶାଶୁ ଘରକୁ ଯିବୁ କହି ପୋଟଳ କୁରୁମା ପାଇଁ କାଟିଲୁ? ତୁ ଟିକ ଟିକ କରିକି ଥୋଇଦବୁ କି ଭଜା ଭଳିଆ କାଟିଦବୁ। ଭଜା ପାଇଁ କେମିତି କଟା ହବ ପୋଟଳର କେତେ ଆଇଟମ ଅଛି ନା କି?
ହଁ।
ତୁ ହେରା ମାମା ଯେତେବେଳେ କରୁଥିବ ଟିକେ ତ ଦେଖିବୁ ନା ଆଉ,?
ହୁଁ ଦେଖୁନି।
ଟିକେ ଟିକେ ଦେଖିଦବୁ ହବ ନ ନକର କଣ ଆଉ କରିବାକୁ ଇଏ ପଡିଚ କିନ୍ତୁ ଯୋଉ ଥିଲେ ଅନଲାଇନ ଯେତେ ପ୍ରକାର କାମ ସବୁ ଟିକେ ଟଚରେ ଥାଏ।
ମୁଁ କମ୍ପ୍ୟୁଟର ଶିଖିଗଳିଣି।
ଭଲ ନା ଶିଖିଜା।
କେଉଠି ଗୋଟେ ରହିଯିବେ ଆଉ।
ହଁ କାମ ପ୍ରବଳ ନାହିଁ କି ଏବେ ପ୍ରବଳ କାମ କିମ୍ବା କଣ କହିଲୁ ସୋରୁମ ଫୋରୁମ ରେ ରହିଗଲେ ଏ ଯୋଉ ବିଲ ବିଲ ବାଡେଇବୁ ସେଠି ତ ବେଶୀ କଷ୍ଟ ନାହିଁ ନା।
ନା ବିଲଟା କଣ କଷ୍ଟ?
ନା କେତେବେଳ କିମ ନେଲା ବେପାରରେ ବିଲ କଲୁ ଭଲ ହେଲା, ହଁ ସାର୍ଟିଫିକେଟଗୁଡା ଆଣିକି ଏବେ ସିନା ଶିଖା ଶିଖି କରିଥିଲେ ନ ଶିଖିଥିଲେ କେମିତି ହବ କହୁନୁ?
ହଁ ସେଇଥିପାଇଁ କି ଚାଲ
ହଁ ନାଇଁ ସବୁ କାମ ଶିଖି ଜାଲୋ ମୋ ମା ଟା।
ଉଁହୁଁ ସେଇଟା ହିଁ ପ୍ଲାନ୍ ଅଛି। ସେ ସେଇଗୋଟାକ କରିବି ବୋଲି ଭାବିକି ରଖିଛି।
ଆଉ ସେଇଆବା।
ସବୁ ଟିକେ ବିଲ୍ ବାଡେଇବାକୁ ଖୋଜୁଛନ୍ତି ନା, ତୋକ
ବହୁତ ଗୁଡ଼ା
ସେଇ
କାମ ହେଲାଣି ଆଉ କରିବାଟା ଖାଲି ଦରକାର।
ହଁ। ସେଥିପାଇଁ କି ଅଛି ଏମ କମ୍ପ୍ୟୁଟରଟା ଶିଖିଗଲେ ଯିବେ ଆଉ କୋଉଠି ରହିଯିବେ। ଆଉ ସବୁବେଳେ କଣ ବାବାଙ୍କ ମୁଣ୍ଡରେ ବୋଝ ହେଇକି ରହିପାରିବା?
ହଁ ବା ହଁ।
ହଁ
ବାହାରୁ ଦିଆହେଇଛି ଫୋନ୍।
ନା ତାଙ୍କର ବୟସ ଆସୁଛି।
ହଁ ବା କେତେ ବି ସେମାନେ କାମ କରିବେ?
ହଁ ତାଙ୍କର କଣ ବୟସ ଆସୁଛି।
ହଁ ଛୁଆଟି ଦିନରୁ ଓ କେତେ ପଇସା ଦେଇ ପାଠ ପଢେଇ ନା ଆଉ ଏବେ ଧୀରେ ଧୀରେ ଆମର ବି ଏବେ ବି ଧୀରେ ଧୀରେ ବାବା ମାମା ଆମେ ସବୁ ବୟସ ହେଲାଣି ଆଉ ବଳ ଅଛି ଯେ ଧୀରେ ଧୀରେ ଆମେ ସବୁ ଦୁର୍ବଳ। ହେଲୁଣି।
ହଁ ଅ।
ଆ ମାନେ ଖାଲି ଟିକେ ମାନେ ଯୋଗ୍ୟ ହେଇଗଲେ ଆମେ ଅଚିନ୍ତା ହେଲେ ଟିକେ ଭଲ ରହିବୁ ନା?
ହଁ ହଁ।
ଗୋଟେ ହେଇଗଲା ଭାଇ ଭଉଣୀ ସବୁ ଟିକେ ଯୋଗ୍ୟ ହେଲା ଆମେ ଟିକେ ରିଲାକ୍ସ ହେଇଗଲେ। ଭଲ ଟିଏ ରହିବା ତମେ ମାନେ ଭଲ ଇନକମ କଲେ ଭଲରେ ରହିଲେ
ଉଁ ହୁଁ।
ଆଉ ଏବେ ତ ଦେଖୁଛୁ ମାନେ ଯୋଉ ଖର୍ଚ୍ଚ ବାଚ ସବୁ ଜିନିଷ ତ ରେଟ୍ ବଢିଗଲାଣି ସ ହଉ ତାପରେ ସବୁ ତ ଆଉ, ଆଉ ଏ ଆଉ କଣ?
ଆଉ ତମ ରୋଷେଇ ଏଇନା କଣ ହେଇଚି?
ରୋଷେଇ ଏଇନା ହେଇନି କରିବି ଏବେ।
ହ
କରିବି ରୁଟ୍ ରୁଟି ଆଉ ଭଜା ହବ ଆଉ ସବୁ ପରିବା ମିଶେଇ ଗୋଟେ ଭଜା ହବ ଆଉ ରୁଟି ହବ।
ହଉ- ହଉ।
ଆଉ ରାତି ରୋଷେଇ ବେଶୀ ସମୟ ଲାଗେନି। ଦିନରେ ହଁ ଦିନଟା ଭାତଟା ଘଣ୍ଟେ ବସିବ ଆଉ
କଣ ଖାଇଥିଲେ?
ତାପରେ ଯଉ ତାସହିତ ଡାଲି, ଭଜା ହଉ କି ତରକାରୀ ହଉ କି ଯାହା ହଉ କି ଆଉ ଟିକେ ପୋଡାପୋଡି ହଉ। ତ ସମୟ ଲାଗେ ଏଇଆ ଆଉ।
ଆଉ କଣ କହ୍?
ଆଉ ଛୁଆ ସମସ୍ତେ?
ରୁଚୁନ୍ଦରା ଟି ପଢୁଥିଲା ଯେ ଯାଇଚି ଟିକେ ସାମ୍ପୁ ସରିଯାଇଚି ଯେ ସାମ୍ପୁ ଆଣିବାକୁ।
ଓହୋ।
ଆଉ ଝିଅ ଟା ଯାଇଥିଲା ଟିଉସନ୍ ଏବେ ଆସିଲା ଆଉ।
ଓହୋ। ପଢିବ କେତେବେଳକୁ?
ଏବେ ତ ଆସିଲା ଗୋଡ ହାତ ମୁହଁ ଧୋଇହେଇ ଟିକେ ପଢିବ ପୁଣି ରୋଷେଇ କଲେ ଖିଆପିଆ କରିବ ଆଉ।
ହଁ ସକାଳେ ବଧେ ପଢୁଚି ଆଉ।
ନାଇଁ ସକାଳୁ ବା ସ୍କୁଲୁ। ସଖାଳୁ ସ୍କୁଲ୍।
ସ୍କୁଲ କେତେଟା ରୁ କେତେଟା ଯାଏଁ?
ସ୍କୁଲୁ ଆ ପୁଅଟାର ଛଅଟା ରୁ ସାଢେ ଦଶ ଝିଅଟାର ଅଁ -କେତେ କହିଲୁ ଛଅଟା ପନ୍ଦରରୁୁ ସାଢ଼େ ଦଶ୍।
ଓହୋ।
ଏଇଆ ଓ ହଉ। ହଉ ମୁଁ ଯାଉଚି ଟିକେ ରୋଷେଇ ପାଇଁ ଅଟାଟା ଚକଟି ଦିଏ ହେଲା।
ହଁ- ହଁ।
ତାପରେ ତତେ କଲ୍ କରିବି ଆଉ ହେଲା।
ହଁ- ହଁ।
ହଁ ରଖୁଚି ଆଁ।